ଲୋ
ହାଲୋ ହଁ ମେଡ଼ାମ୍। ଅ ମୁଁ ଏବେ ବସିଚି ଆପଣ କଁ କରୁଚନ୍ତି?
ହଁ ମୁଁ ଏଇ ଛାତ ଓପରେ ବସଚି। ତ ଚାଲନ୍ତୁ ଆମେ ଆମ ଟପିକ୍ ଆରମ୍ଭ କରିବା।
ହଁ ଚାଲନ୍ତୁ।
ହୁଁ ତ
ଆମ ଟପିକ ଥିଲା ବୋଧେ ଖାଦ୍ୟ?
ହଁ ଆମେ ଖାଦ୍ୟ ଉପରେ ଆଜି କଥା ହେବା ତ ତମକୁ ସକାଳ ବ୍ରେକଫାଷ୍ଟରେ କଣ କଣ ଖାଇବାକୁ ଭଲ ଲାଗେ?
ମତେ ସକା ସକାଳ ବ୍ରେକ୍ଫାଷ୍ଟରେ ତ ସମସ୍ତଙ୍କୁ ହେଲ୍ଦି ଜିନିଷ ଖାଇବାକୁ ଭଲ ଲାଗେ। ମୋତେ କିନ୍ତୁ ହେଲ୍ଦି ଜିନିଷ ଖାଇବାକୁ ଭଲ ଲାଗେନି।
ଆଛା।
ଆ ମୋତେ ବି କିଛି ଫାଷ୍ଟଫୁଡ଼୍ ବଗେରା ଏସବୁ ଜଙ୍କ ଫୁଡ଼୍ ଏଇସବୁ ଖାଇବାକୁ ଭଲ ଲାଗେ। ମାନେ ଜଙ୍କ ଫୁଡ଼ ଫାଷ୍ଟଫୁଡ଼୍ ଦେହ ପାଇଁ ବି ଭଲ ନାହିଁ କିନ୍ତୁ ମୋତେ ଖାଇବାକୁ ଭଲ ଲାଗେ।
ଆଚ୍ଛା କାର କୋଉ ଚଏସ୍।
ହଁ ଆପଣଙ୍କୁ କଣ ଭଲ ଲାଗେ?
ଅ ମତେ ସକାଳୁ ମତେ ବହୁତ ସିମ୍ପଲ ଖାଦ୍ୟ ମାନେ ବ୍ରେକ୍ଫାଷ୍ଟରେ ମୁଁ ଅଧିକ ଇଟଲି କୁ ଚଣା ତରକାରୀ ସହ ଖାଇବେ ନହେଲେ ଚକୁଳି ନହେଲେ ସରୁ ଚକୁଳି ବାକି ମା ଆ ଏମିତି କିଛି ଖାଏ।
ଆଛା।
ତ ଆପଣଙ୍କୁ କଣ କଣ ଖାଇବାକୁ ଭଲ ଲାଗେ।
ମେ ଚାଉମିନ୍ ମ୍ୟାଗି ମୋମୋ। ଆଉ ଚକୁଳି। ଉପମା ମସଲା ଉପମା
ଆଚ୍ଛା ଚାଉମିିନ କେମିତି କରନ୍ତି ଟିକେ ଆମକୁ ସେୟାର କରିବେ?
ଚାଉମିନ୍ ମାନେ ଭେଜ୍ ୟା ନନଭେଜ୍
ହଁ ତ ଫାଷ୍ଟ ଭେଜ କୁହନ୍ତୁ ତାପରେ ନନ ଭେଜ କହିଦେବି।
ଆପଣଙ୍କୁ ବି ଚାଉମିିନ ଖାଇବାକୁ ଭଲ ଲାଗେ?
ହଁ ମୋତେ ଚାଉମିିନ ସକାଳେ ନାହିଁ ବ୍ରେକଫାଷ୍ଟ ରେ ନାହିଁ ମତେ ଇଭିନିଂ ଟାଇମ୍ ରେ ଚାଉମିନ ଖାଇବାକୁ ଭଲ ଲାଗେ? ବାକି ସକାଳେ ସବୁ ମାନେ ଆମର ହେଲଦି ଖାଇବା ମାନେ ମାନେ ବରା ତ ମାନେ ବରା ତକ ତରକାରୀ ନହେଲେ ଇଟଲି ତରକାରୀ ଏସବୁ ଖାଇବାକୁ ଭଲ ଲାଗେ। ମୁଁ ଇଭନିଙ୍ଗ୍ ଟାଇମ ରେ ଆମର ମେଗି, ଚାଉମିନ, ବାକି ଯେତିକି ଆମର ଫୁଡି ଜିନିଷ ମାନେ ଏଇ ସବୁ ମାନେ ଏଇ ଯୋଉ ଚାଉମିିନ, ମେଗି, ନୁଡୁଲସ୍ ଏଗୁଡାକୁ ମୁଁ ଇଭିନିଂ ରେ ଖାଏ ବା ସକାଳେ ଅ ସେ ସବୁ ଇଟଲି ତରକାରୀ ଏ ସବୁ ଖାଏ। ତ ଚାଉମିିନ କେମିତି କରନ୍ତି ଆମକୁ କୁହନ୍ତୁ ଟିକେ।
ଅ ଚଉମିିନ ତ ଫାଷ୍ଟ ଚଉମିିନ ଗଲବାକୁ ହେଲେ ଚଉମିିନ ଦରକାର। ଆଉ ତା ପାଇଁ ଟିକେ ଅଧିକ ଟି ମାନେ ପିଆଜ ଆଉ ବନ୍ଧା କୋବି ପତ୍ରକୋବି ହେଲା। ଗାଜର, କ୍ୟାପ୍ସିକମ୍, ରସୁଣ ରସୁଣ ମୁଁ କେବେ ପକାଏ ବି କେବେ ବି ପକାଏନି। ଆଉ କ୍ୟାପ୍ସିକମ୍ ଗାଜର ଏ ସବୁ ତ ମାନେ ସବୁବେଳେ ଏଭେଲେବଲ ନଥାଏ। ମାନେ କେବେ କେମିତି
ଆଛା। କେ ଯେବେ ଥିଲା ଯେବେ ନଥିଲା ତ ମାନେ ପରେ ରହିବା ଅନୁସାର
ହଁ ଆଉ ଟମାଟ୍। ଅ ଟମାଟ, ହଳଦୀ ଗୁଣ୍ଡ, ମର୍ଚ ଗୁଣ୍ଡ, ତାପରେ ଟମା ସସ୍ ଆଉ ଚିଲ୍ଲି ସସ୍ ଆଉ ରହିଲା ସୋୟା ସସ୍ ବା ସେତିକିରେ ମୁଁ କରେ। ଆଲୁଣ। ଫାଷ୍ଟ ମୁଁ କଣ କାରେ ପାଣିରେ ମ୍ -ଚଉମିିନଟାକୁ ପକେଇଦିଏ। ଅ ଚଉମିନ ଟା ଟିକେ ସିଝିଲା ଯାଏଁ ତାପରେ ତାକୁ ପାଣି ଦୁ କାଢିକି ଆଣିଦି ମାନେ ପାଣି ଟା ପାଣି ବସେଇଥିବି ଗ୍ୟାସ୍ ରେ ପାଣି ଟା ଗରମ ହେଲା ମୁଁ ଚାଉମିନ ଟା ପକାଏ ହେଲା ତାପ ଚମିନ ଟା ଟିକେ ସିଝିଗଲା ପରେ ମୁଁ କଣ କରିବି ତାକୁ କାଢ଼ି ଆଣିବି। ଗୋଟେ ଅଲଗା ଥାଳିିକି ତାପରେ ସେଥିରେ ଟିକେ ତେଲ ପକେଇକି ଚମିନ ଟାକୁ ସେ ତେଲରେ ଗୋଳେଇଦେବି। ମାନେ ଚମିନ ଟା ଟିକେ ଷ୍ଟ୍ରଙ୍ଗ ରହିବା ପାଇଁ ବୋଲି ତେଲ ରେ ଟିକେ ଗୋଳେଇଦବେ ତାପରେ ଆଉ ଗୋଟେ ଅଲଗା କରେଇ ରେ କଣ କରିବି ତେଲ ପକେଇକି ଅ ତେଲ ଟା ଗରମ ହେଲା ପରେ କଣ କରିବି ମରିଚ ପକେଇବି ମରିଚ ଟା ଟିକେ ଭାଜି ହେଲା ପରେ ସେଥେରେ ପକେଇବି ପିଆଜ ପିଆଜ ଟା ଟିକେ ବ୍ରାଉନ୍ ହେଲା ସୁକୁ ଟମାଟ ଦେବି ତାପରେ ଟମାଟ ପକେଇଲା ପରେ ହଲଦି ଗୁଣ୍ଡ ମ ଚଗୁଣ୍ଡ, ଲୁଣ, ଅ -ଚାଉମିିନ ମସଲା। ଅ ଏତିକି ପକେଇକି ଭାଜିବି ତାପରେ ଯାହା ଛି ଆମର ଭେଜିଟେବଲ୍ସ୍ ଅଛି। ଅ ଗାଜର, କ୍ୟାପ୍ସିକମ୍ ଏଇ ସବୁ ପକେବି ଟମାଟ ଟିକ୍ କେ ସିଜିଲ୍
ବିଟ୍ ଅ -ବିଟ୍ ଯୋଉ ଆମେ ବିଟ୍ କହୁଛେ କଞ୍ଚା ବିଟ୍ ତା ସ ସହିତ ବିନ୍ସ ଆଉ ଅଲଡି ଏ ଆଉ କଞ୍ଚା ମକା। ଆଉ ଏସବୁ ବି ଆମେ ଆଡ କରିପାରିବା।
ହଁ ଯାହା ଯା ଯାହା ଥିବ ଘରେ ତାକୁ ଦେଖିକି ଆଉ ମୁଁ ତ ପ୍ରାୟତ ଟମାଟ ପିଆଜରେ ହିଁ ବନେଇଦିଏ ନହେଲେ ତ ବନ୍ଧାକୋବି ମାନେ ଥିବ ଯଦି ଘରେ।
ହଁ ଫୁଲକୋବି ବି ପକାଇଲେ ଭଲ ଲାଗେ।
ହଁ ତ ବନ୍ଧାକୋବି ମୁଁ ପକାଇଦିଏ ମାନେ ଅଳ୍ପ। ତାପ ସେଡା ସିଝି ଗଲା ପରେ କଙ୍ଗ ସେଥିର ସୋୟାସସ୍ ଆଉ ଟମାଟ୍ ସସ୍ ଆଉ ଚି଼ଲ୍ଲୀ ସ ଆଡ କରିଦିଏ ତାପ ରେ ଲୁଣ ଟିଏ କେ ଏ ମାନେ ଲୁଣଟା ମୁଁ ଫାଷ୍ଟ ଟିକେ ପକାଏ ମାନେ ସିଝିବା ପାଇଁ। ଆଉ ବାକି ମାନେ ଚାଉମିିନ୍ ଦେଖିକି ପକାଏ। ତାପରେ ସେ ସବୁକୁ ଭଲରେ ମାନେ ଭାଜିଲା ଟାଇପ ର କରିକିରି ସେଇଥିରେ ଚାଉମିନ କୁ ଆଡ କରିଦିଏ। ତାପରେ ଚାଉମିନ ମସଲା ତାପରେ ଭେଜ୍ ମସଲା, ଗରମ ମସଲା ସବୁ ପକେଇକିରି ପ୍ରସ୍ତୁତ ହେଇଗଲା ଆଉ ମଲ ଚାଉମିନ୍। ଆଉ ଯଦି ଚିକେନ ଚାଉମିିନ କରିବେତ ତ ଚିକେନ ଅ ଆଉ ଅଣ୍ଡା ମାନେ ଯଦି ନନଭେଜରେ କରିବି ତ ଏଇ ଯେମିତି କଲି ଚାଉମିିନଟା ସେଇଟା କରିକିରି ମୁଁ କଣ କରେ ଅ ସେଥିରେ ଚିକେନ ଯୋଉ ମାନେ ଚିକେନ ଚଉମିନ ପାଇଁ ଗୁଣ୍ଡ ଗୁଣ୍ଡ କରି କାଟିକିଣା ଆଣନ୍ତି ନା ଚୁନ ଚୁନ କରିକିରି। ଚିକେନ୍ ଆଉ ଚିକେନଟାକୁ ମୁଁ ଅଲଗା ଭାଜିଦିଏ। ଏଥିରେ ହଳଦୀ ଗୁଣ୍ଡ ହଳ ହଳଦୀ ମରିଚ ଅ ତାପରେ ବାସ ସେତିକି ଥାଉ। ଏମିତି ପକେଇକି ଲୁଣ ପକେଇକି ଭାଜିଦିଏ ଆଉ ଆଉ ରହିଲା ଆମର ଯୋଉ ଅଣ୍ଡା ଅଣ୍ଡାଟାକୁ ସେମିତି ଭୁଜିଆ ଟାଇପ ର ହିଁ କରିଦିଏ। ସେଥିରେ ମିକ୍ସ କରିଦିଏ ଆଉ।
ଆଚ୍ଛା।
ଆପଣ କେମିତି କରନ୍ତି ନା
ମୁଁ ଚାଉମିିନ ହଁ ମାନେ ଅଧିକ ଘରେ ସିମ୍ପଲ ରେ ହିଁ କରେ ମାନେ ମତେ ଅଧିକ ଭେଜ ଚାଉମିନ ଭଲ ମାନେ ଫାଷ୍ଟ ତ ଚାଉମିିନ କୁ ଆମେ ସିଝେଇକି କାଢିବା ଚାଉମିିନ ଯେମିତି ମାନେ ମାନେ ଚାଉମିନ ଗୋଟି ଗୋଟି ହେବା ପାଇଁ ସିଝେଇକି କାଢି ସାରିବା ପରେ ତାକୁ ମୁଁ ଥଣ୍ଡା ପାଣି ରେ ଧୋଇ ଦିଏ। ତ ଥଣ୍ଡା ପାଣିରେ ହଁ ତ ସିଝେଇକି କାଲା ପରେ ଯଦି ଆମେ ଥଣ୍ଡା ପାଣି ତାକୁ ଧୋଇଦବା ସେଥିରେ ଚାଉମିନ ଗୋଟି ଗୋଟି ହୁଏ ମାନେ ଘର ମାନେ ସବୁବେଳେ ଘର ଠୁ ବାହାର ଖାଇବା ବେଶି ଇଣ୍ଟରେଷ୍ଟ ଲାଗେ ଖାଇବା ଇଚ୍ଛା ହୁଏ ଖାଇବା ପାଇଁ। ତ ସେଥିପାଇଁ ହିଁ ମାନେ ଘରେ କଲେ ଅଧିକ ଟାଇମ୍ ନେଦା ନେଦା ହେଇଯାଏ ମାନେ ଲାଗିଯାଏ। ଚମିନ ତ ଚମିନ ନ ଲାଗିବା ପାଇଁ ଆମେ ତାକୁ ଧୋଇ ପାରିବା ଧୋଇଲେ ଥଣ୍ଡା ପାଣିରେ ସିଝେଇ ସାରିଲା ପରେ ଆମେ ତାକୁ ଯଦି ଧୋଇବା ତାପରେ ସେ ସବୁ ମାନେ ଛାଡି ଛାଡି ହେଇଯିବ ଗୋଟି ଗୋଟି ହେଇଯିବ ଚାଉମିନ। ଖାଇବା ପାଇଁ ଖାଇବା ଟେଷ୍ଟ ଆସିବ। ବାକି ଆପଣ ଯେମିତି କହିଲେ ତେଲ ଗରମ କରି ସାରିବା ପରେ ପିଆଜ ପକେଇ ଥାଏ। ପିଆଜ ବ୍ରାଉନ ହେଲା ପରେ ଟମାଟୋ ପକାଏ ବାକି ସବୁ ମରିଚ ଗୁଣ୍ଡ, ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ ଆ ବାକି ଚାଟ ମସଲା ଏସବୁ ଘରେ ଯାହାବି ମସଲା ଥିବ ସେଥିରେ ଆଡ କରିକି ତାକୁ ଫ୍ରାଏ କରେ ମାନେ ଭଲ ଭାବରେ ଭାଜେ। ବାକି ସେଥିରେ ମୁଁ ଅଧିକ କରେ ଭେଜ ଯେହେତୁ ଭେଜ ଚାଉମିିନ କରେ ମାନେ ନନ ଭେଜ ଚାଉମିନ ଖାଏ କିନ୍ତୁ ଅଧିକ ଘରେ ଯେହେତୁ ରେ ଭେଜ ଚାମିନ ମୁଁ କରେ ତ ସେଥିରେ ବିଟ୍, ଗାଜର, କ୍ୟାପସିକମ ତା ସହିତ ଫୁଲକୋବି ଯଦି ଥାଏ। ଯୋଉ ସିଜନ ଅନୁସାରେ ଯୋଉ ଫ୍ରୁଟସ ମିଳେ ମାନେ ଇଏ ମିଳେ ଫଳ ମିଳେ। ମାନେ ପତ୍ର ମାନେ କଣ ପରିବା ତ ସେଇଥିରେ ସବୁ ଆଡ କରେ ଫୁଲକୋବି। ଅ ପତ୍ରକୋବି ସରି ଆଉ ଆମର ଉ କ୍ୟାପସିକମ୍ ଗାଜର ଆଉ ବିଟ୍ ଏସବୁ ପକାଏ ତାକୁ ଫ୍ରାଏ କରେ ମସଲା ଟା ଯେମିତି ଭଲ ଭାବରେ ଭିଜିବ। ତାପରେ ଧୋଇକି ରଖି ମାନେ ସିଝେଇକି ରଖିଥିବା ଚାଉମିନକୁ ସେଥିରେ ଆଡ କରେ। ତା ସହିତ ସୋୟା ସକ୍ସ ଅ ଟମାଟ ସକ୍ସ ବି ଆଡ଼ କରେ ତ ତ ଚମିିନ କୁ ଯେହେତୁ ସିଜି ଯାଇଥାଏ ଏପଟେ ପିଆଜ ଫ୍ରାଏ ମାନେ ପିଆଜ ଏତିକି ଭେଜ ପରିବା ପକେଇଥାଏ। ସେ ସବୁ ଭଲରେ ଆମର ମାନେ କଣ ଫ୍ରାଏ ହେଇଯାଇଥାଏ ତ ବହୁତ କମ ଅଳ୍ପ ସମୟ ମାନେ ଚ ହୁଁ ଚମିିନକୁ କଡେଇରେ ପକେଇବା ପରେ ଅଳ୍ପ ସମୟ ଜଷ୍ଟ ମସଲାଟା ଆଉ ପରିବା ମିକ୍ସ ହବା ପାଇଁ ଅଳ୍ପ ସମୟ ଛାଡ଼ି ଦେଇ ତ ଆ ମାନେ ଗ୍ୟାସ୍ ଆମର ସ୍ଲୋ କରିଦବା ଯାହା ଦ୍ଵାରା ମସଲାଟା ଚମିନ ଦେହରେ ଭଲ ଭାବରେ ଭିଜି ପାରିବା ସହିତ ଆମର ଯେମ୍ ଇ ଚମିନ ତଳ ଆଉ ଲାଗି ନଯାଏ ବାକି ତାପରେ ଓହ୍ଲେଇବା ଟାଇମ୍ ରେ ଆମେ ସେଥିରେ ଚମିନ ରେ ଚମିନ ମସଲା ତା ସହିତ ମେଗି ମସଲା ବି ଆଡ଼୍ କରିପାରିବା ବାକି ଯୋଉମାନଙ୍କୁ ଚାଟ ମସଲା ଦରକାର ସେସ୍ ସବୁ ବି ଚାଟ ମସଲା ବି ୟୁଜ କରିପାରିବା ମାନେ ଯାହାକୁ ତା ଫ୍ଲେବର୍ ଅନୁସାରେ ଯାହାକୁ ଯୋଉ ଫ୍ଲେବର୍ ଦରକାର ଥିବ। ଯାହାକୁ ଯୋଉ ସ୍ମେଲ୍ ଆ ମାନେ ମସଲା ଯାହାକୁ ଯୋଉରା ପସନ୍ଦ ଥିବ ତ ଉପରେ ଆମେ ଚାହିଁଲେ ପକେଇ ପାରିବା। ବାକି ଚମିିନକୁ ପ୍ଲେଟକୁ କାଢ଼ିବା ବାକି କେତେ ଜଣଙ୍କୁ ମାନେ ହ ମାନେ ଜିନିଷକୁ ଅଧିକ ମାନେ ଉଁ ମାନେ ଆ ଚି କହନ୍ତିନି ଆଖିକୁ ଯୋଉଟା ସୁନ୍ଦର ଲାଗେ ସେଇଟା ଖାଇବା ପାଇଁ ବହୁତ ଭଲ ଲାଗେ। ତ ତା ଓପରେ ଟିକେ ଅ କଣ କହନ୍ତି ଯୋଉ ଡେକୋରେସନ୍ ତ ଚମିନ ଉପରେ ଯଦି ଚାହିଁବା ବା ହଁ ଚମିନ ଉପରେ ଯଦି ଚାହିଁବା ଆମେ ପିଆଜକୁୁ ଗୋଲ ଗୋଲ କରି କାଟିକି ତା ଓପରେ ରଖିପାରିବା। ବାକି ସାଇଡ଼ରେ ଟମାଟ ସକ୍ସ ମାନେ ଉପରେ ପକେଇ ପାରିବା ତା ସହିତ ଅ ପତ୍ର କୋବିର ପ ଟ ଛୋଟ ସରୁ ସରୁ ପିସ୍ କରିକି ତା ଧିଅରେ ଆଡ୍ କରିପାରିବା। ଯାହା ଦ୍ଵାରା ମାନେ ଚମିନଟା ଆମର ବହୁତ ୟମି ଦେଖାଯିବ। ଯେହେତୁ ଆଖି କି ସୁନ୍ଦର ଦେଖାଯିବ ତ ଖାଇବା ପାଇଁ ବି ଭଲ ଲାଗିବ। ତ ମୁଁ ସବୁବେଳେ ମାନେ ଖାଇବାକୁ କି ମାନେ କ ଅଧିକ କରେ। କିନ୍ତୁ ଯେବେ ବି କରେ ତ ବହୁତ ମାନେ ପୁରା ମାନେ ପୁରା ଯେ କରେନି ଅଧିକ ଟାଇମ୍ ଯ ଯେବେ ବି କରେ ପୁରା ଭଲସେ କରେ ମାନେ ପୁରା ପ୍ରିପାରିଂ କରେ ଭଲସେ ତାକୁ ଡେ ପ୍ରେସନ୍ କରେ ତାପରେ ଖାଇବ ମୋ ହିସାବରେ ଯଦି ଖାଇବ ତ ଭଲସେ ଖାଇବ। ତ ଆଜିର ମାନେ ଆମର ଟାଇମ୍ ହେଇଯାଇଚି ତ ନେକ୍ସଟ କଲରେ ଆମେ କଥା ହବା।